ହାଲୋ
ହଁ ସାଙ୍ଗ କଣ କରୁଛନ୍ତି
ଏଇଠି ବସିଛି ଘରେ ତ ଆଉ
ଆଉ ସନ୍ଧ୍ୟାବେଳେ କଣ ଜଳଖିଆ କରିଥିଲେ
ହଁ ଡାଲି ବରା ତରକାରୀ
ହଁ ସାଙ୍ଗ ଭଲ ମୁଁ ବି ସେଇ ଏବେ ଟିକେ ଚା ପିଇକି ଘରେ ଅଛି ଆଉ
ଖରା କମ ହଉଛି ବୋଧେ ସିଆଡେ
ହଁ ଆଜି ଟିକେ ବର୍ଷା
ସେଇଥିପାଇଁ ଚା ପିଉଛନ୍ତି ନହେଲେ ହଉଛି ଖରାରେ କିଏ ଚା ପିଉନାହାନ୍ତି ଦେହ ଖରାପ ହେଇଯାଉଛି
ହଁ ବର୍ଷା ଟିକେ କରିଥିଲା ତ ଟିକେ ଥଣ୍ଡା ଲାଗୁଛି ସେଥିପାଇଁ ସେ ଟିକେ
ଭଲ ଜାଗାରେ ଅଛ ବୋଧେ ଆଉ ବର୍ଷା ଡେଲି ହଉଛି
ଡେଲି ନୁହଁ ଖରା ଜୋରେ ହଉଥିଲା ଏ ଆଜି ଟିକେ କାଉଁଳିଆ କରିକି ବର୍ଷା ଟିକେ ହେଇଛି ବେଶୀ ହେଇନି ହଲକା ହେଇଛି ଆଉ।
ଦି ମାସ ପରେ ଗଲା କାଲି ଟିକେ ବର୍ଷା ବର୍ଷା ହେଇଥିଲା ଏଠି ଆଉ ପୁଣି ବି ନାହିଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଭଲ।
ହଉ ତମେ ଭଲ ଅଛ ନା? ହଉ ଆଉ ଆଗକୁ ତ ଦଶହରା ଆସୁଛି ଆଉ ଗଲାଥର ଦଶହରା କେମିତି କଣ ପାଳନ କରିଥିଲେ ଆଉ ଏଥର କେମିତି କଣ ପାଳନ କରିବା ସେ ବିଷୟରେ ଟିକେ କହିବେ?
ଦଶହରା ଗଲାଥର ଆମେ କଟକ ଯାଇଥିଲୁ ବାଲିଯାତ୍ରା ଯୋଉ ପଡିଆ ସେଠି ଯୋଉ ପାଖରେ ହୁଏନି କି?
ହଁ।
ଯୋଉ ଦୁର୍ଗା ମଣ୍ଡପ ଗୁଡାକ ଅଛି।
ହଁ।
ସେଇଠି ଯାଇଥିଲୁ ଗଲା ବର୍ଷ ଦେଖିବା ପାଇଁ ଯାଇଥିଲୁ କଟକକୁ
ହଁ।
ଆଉ ଦେଖିକି ଆସିଲୁ ସମସ୍ତେ ପୁରା ଫ୍ୟାମିଲି ଯାଇଥିଲୁ ଚାନ୍ଦି ମେଢ ଦେଖିଲୁ।
ହଁ।
ଏମିତି ସେଆଡେ ସବୁ କଟକ ଦହିବରା ହେରିକା ଖାଇ ଖୁଆକି ଆସିଲୁ।
ହଁ କିଏ କିଏ ଯାଇଥିଲେ ସବୁ?
ହଁ ଯାଇଥିଲେ ମୋ ଝିଅ ମୁଁ ତା ବାବା ତିନି ଜଣ ଯାଇଥିଲୁ।
ହଉ ଆଉ ସେଠି ମାଙ୍କୁ ଦର୍ଶନ କଲେ?
ହୁଁ ଚାନ୍ଦିମେଢ ତ କେତେ ଦେଖିଛୁ।
ହଁ କେ ବହୁତ ସାରା ମେଢ ତ ଆମର ସେଠି ହୁଏ ପୂଜା ହୁଏ। ଆଉ ମେ ସବୁ ଦେବାଦେବୀଙ୍କୁ ଦେଖିଥିବେ ସେଠି?
ହୁଁ
ହେଲା ବିସର୍ଜନ ଦିନ ବି ଯାଇଥିବେ?
ନାଇଁ ନାଇଁ ବିସର୍ଜନ ଦିନ ଏତେ ଏଠି ଦେଖିଲୁ ଏଠି ଭସାଣି ହବ ନା ପୁରା ବଢିଆ ଭସାଣି ହୁଏ ପୁରା ଗାଁ ଟା ଯାକ ପ୍ରସେସନ କରି ନିଅନ୍ତି ଗାଁକୁ।
ନିଜ ଗାଁ ରେ?
ହଁ ଆମର ଏପଟେ ଲ ଲକ୍ଷ୍ମୀ ପୂଜା ଦୁର୍ଗା ପୂଜା ବଢିଆ ହୁଏ।
ହଁ
ହୁଁ
ଆଉ ନିଜ ଗାଁ ରେ ବି ବହୁତ ଜାକ ଜମକରେ ହଉଥିବ ଦଶହରା।
ହଁ ସବୁ ହୁଏ ଯେ ହେଲେ ବି କଟକ ଦଶହରା ଟା ଟିକେ ସବୁଠୁ ଭଲ ବଡ ଇଏ। ସେଠିକି ଯାଇଥିଲୁ ପୂଜାରେ ଦେଖିବା ପାଇଁ ନବମୀ ଦଶମୀ ଯାଇଥିଲୁ ସେଠି ଟି ତାପରେ ପ୍ରଶେସନର ଯୋଉ ଭସାଣି ଟା ଆମ ଗାଁରେ ଆମେ ଦେଖୁ।
ହଁ ସେଠି ଟିକେ ଧିକ ମେଢ଼ ତ ହୁଏ ପୂଜା ପାଆନ୍ତି ଆଉ। ସେଥିପାଇଁ ସେଇଠି ଟିକେ ଭଲ ଅ ନାଁ ରହିଚି ଆଉ
ହୁଁ ଆମର ଦଶରାରେ ରା ରାବଣ ପୋଡି ନା ଆମ ପଟେ ଟିକେ ହେତେ ହୁଏନି।
ଅ ହ ଆମ ପଟେ ଦଶହରା ବି ବହୁତ ଜାକ ଜମକରେ ହୁଏ ଆଉ ରାବଣ ପୁରୀ ବି ହୁଏ ଆମର ଏଠି ବହୁତ ଜାଗାରେ ଦଶହରା ମେଢ ହୁଏ ମା ଦୁର୍ଗାଙ୍କର ଦଶ ଦିନ ଧରି ପୂଜା କରନ୍ତି ଆଉ ଯାତ୍ରା ବି ହୁଏ ଛୋଟ ମେଳା ପଡେ। ଆଉ କିଛି ଦୋକାନ ବଜାର ବି ଖେଳନା ଦୋକାନ ଆଉ କିଛି ଖାଇବା ଦୋକାନ ଛୋଟ ଛୁଆଙ୍କ ପାଇଁ ଖେଳନା ଦୋକାନ ଝିଅ ଛୁଆଙ୍କ ପାଇଁ ଷ୍ଟେସନାରୀ ଚୁଡ଼ି ଲିପିଷ୍ଟିକ କ୍ଲିପ ଫିପ ସବୁ ବିକ୍ରି ହୁଏ।
ହଁ ସେଟା ମୀନା ବଜାର ଟେ।
ମୀନା ବଜାର ଟାଇପ ର ହଁ ପଡେ। ଆଉ ନୃତ୍ୟ ସଙ୍ଗୀତ ଯାତ୍ରା ସେଗୁଡା ବି ହୁଏ ବହୁତ ଭକ୍ତ ମାନେ ଠାକୁରଙ୍କୁ ଦର୍ଶନ କରିସାରିଲା ପରେ ସେଠି ବି ଆନନ୍ଦ ନିଅନ୍ତି ସେ ନୃତ୍ୟର ସଙ୍ଗୀତର ଆଉ ଦଶହରା ଲାଷ୍ଟ ଦିନ ଆମର ଦୁର୍ଗା ମାଙ୍କ ପାଖରୁ କିଛି ଅଳ୍ପ ବାଟ ଗୋଟେ ପଡିଆ ଅଛି ସେଠି ରାବଣ ପୋଡିର ଆୟୋଜନ ହୁଏ। ଛୋଟ ଛୋଟ ଛୁଆଙ୍କୁ ରାମ ଲକ୍ଷ୍ମ ଖଣ ଅଛି। ତାର ବେଶ ଦେଇକି କରେଇ କି ନେଇକି ଦୁର୍ଗା ମାଙ୍କ ପାଖରୁ ଆଶୀର୍ବାଦ କରିକି ତାଙ୍କୁ ରଥରେ ଟାଣି ଟାଣି ସେଇ ଏଇ ପଡିଆ ପାଖକୁ ନିଆଯାଏ ରାବଣକୁ ବଧ କରିବା ପାଇଁ ତାଙ୍କ ଧନୁରେ ତୀରରେ ନିଆଁ ଲଗେଇକି ରାବଣଙ୍କୁ ତୀର ଚାଳନା କଲେ ରାବଣ ଦେହରେ ଯୋଉ ଯେତିକି ବାଣ ସବୁ ଖଞ୍ଜି ଥାନ୍ତି। ସେ ବାଣ ସବୁ ଫୁଟେ। ଆଉ ବହୁତ ଭଲ ଦୃଶ୍ୟ ଦେଖିବାକୁ ମିଳେ ବହୁତ ମାତ୍ରାରେ ଲୋକ ବି ଯୁହନ୍ତି ଆଉ ପୁୋଲିସ କର୍ମୀ ମାନେ ବି ଜଗି ରଖି କିଛି କାହାର କ୍ଷତି କ୍ଷୟ କତି ନ ହଉ ବୋଲି ତାଙ୍କେ ବି ଆମକୁ ବହୁତ ସୁରକ୍ଷା ଶିକ୍ଷା ପ୍ରଦାନ କରନ୍ତି। ବହୁତ ଭଲ ଭାବରେ ହୁଏ ଆଉ ପ୍ରତିବର୍ଷ ହୁଏ ଆଉ ହଁ ଆମର ଟିକେ ବଡ ଗାଁ ବଡ ବଜାର ଟିକେ ସେଠି ସେ ସେଥିପାଇଁ ତ ବହୁତ ଯାକ ଜମକରେ ଟିକେ ହୁଏ।
ହୁଁ ହୁଁ ଜଣା ପଡୁଥିଲା।
ବିସର୍ଜନ ବି କରନ୍ତି ବିସର୍ଜନ ଯୋଉ ଦିନ କରନ୍ତି ସେଦିନ ବି ବହୁତ ଆଡମ୍ବରରେ ନାଚ ଗୀତ ବାଜା ବଜେଇକି ମାଙ୍କୁ ନେଇକି ବିସର୍ଜନ କରନ୍ତି ଆଉ
ହଁ ଆମର ବି ସେମିତି ସେ ବିସର୍ଜନ ଦିନ ଯୋଉ ପଶ୍ଚିମ ଓଡିଶା ଯ ସମ୍ବଲପୁରୀ ପାଟି ନୁହେଁ। ସେ ଯୋଉ ଝିଅ ମାନେ ଆସନ୍ତି ହଁ ହଁ ସେ ଯୋଉ ମାଦଳ ବାଜାିକା ସବୁ ଆସିବ। ସମ୍ବଲପୁର
ହଁ ସେଇଟା ତ ଏବେ ସବୁଆଡେ ଚାଲିଚେ ଆଉ ଆଉ ମୁଁ ଯେତେବେଳେ ଛୋଟ ଥିଲି ଆମର ବି ସେମିତି ମୁଁ ଖାଲି ବାପାଙ୍କ ସାଙ୍ଗରେ ଯାଏ ରାବଣ ପଟି ଟିକେ ଦେଖେ ଆଉ ମେଳାରୁ କେମିତି କଣ ଖେଳନା କିଣିବି ସେଇ ଆଶାରେ ଯାଏ ବାପାଙ୍କ ସାଙ୍ଗରେ ନୂଆ ଡ୍ରେସ ବିକ୍ରି କରନ୍ତି। ଆଉ ଦଶହରା ହେଲା ମାନେ ତ ସବୁ କିଛି ଛୁଟି ବି ମିଳିଯାଏ ସରକାରଙ୍କ ଯେତିକି ସବୁ ଚାକିରୀ କରିଥାନ୍ତି କି ଯଦି ଅ ସବୁଆଡୁ ଛୁଟି ମିଳିଯାଏ ସମସ୍ତେ ବି ଘରେ ରୁହନ୍ତି ଘର ପରିବାର ପୁରା ଫୁଲ ହେଇଯାଆନ୍ତି ସେଇ ଟାଇମ ରେ ବେଶୀ ଆନନ୍ଦ ଲାଗେ ଆଉ ଦଶରା ଟା ସେଇ ତେହିିଁ ଗୋଟେ ଖୁସି
ଦଶରା ଖୁସି ଯୋଉମାନଙ୍କର ନ ହୁଏ ବି ଖୁସି ମାନେ ଯୋଉମାନଙ୍କ ଗାଁରେ ପୂଜା ନ ହୁଏ ବି ଦଶ ଦିନରେ ଛୁଟି ମିଳିଯାଏ ନା
କମେଇିଲ ଯା ହଁ ମିଳିଯାଏ ତାପରେ ସମସ୍ତେ ଦେଖିବେ ଦଶହରା ହବ ମାନେ ସବୁ ଗାଁ ରେ ସମସ୍ତଙ୍କର ବନ୍ଧୁବାନ୍ଧବ ଅ ପରିପୂର୍ଣ୍ଣ ହେଇଯାଇ ସମସ୍ତଙ୍କ ଘରେ ଘରେ ଆଉ ଦଶ ଦିନ ସାରା ପିଠା ପଣା ରେ ସମସ୍ତେ ଆନନ୍ଦରେ ଥିବେ ଭଲ ଭଲ ଜିନିଷ ରାନ୍ଧଣ କରି ଖାଉଥିବେ।
ହୁଁ ଦଶ ଦିନ ନୁହଁ ଛଅ ଦିନ ଠୁ ଆମର ବେଶୀ ଟିକେ ହୁଏ। ଛଅ ଦିନ ଯୋଉ ଷଷ୍ଠୀ ଅଷ୍ଟମ ଅଷ୍ଟମୀ ନ
ଆ ମୁ ଦଶମୀ ହଁ ସେଇ ଦିନଠୁ ହଁ ବଚିଲି ହୁଏ ଆଉ ମା ତ ଆସନ୍ତି ବର୍ଷକୁ ଥରେ ଆଉ
ହୁଁ ଆମର ଲକ୍ଷ୍ମୀ ପୂଜା ବି ଭଲ ହୁଏ ଦୁର୍ଗା ପୂଜା ଲକ୍ଷ୍ମୀ ପୂଜା ଲକ୍ଷ୍ମୀ ପୂଜା ଆମର ବହୁତ ଭଲ ହୁଏ।
ହଁ ଲକ୍ଷ୍ମୀ ପୂଜା ବି ଆମର ଏଠି ହୁଏ ଆପଣଙ୍କ ପଟରେ ଟିକେ ଭଲ ହୁଏ କେବେ ଯିବା ଦେଖିବାକୁ ଆସ
ଆ ଲକ୍ଷ୍ମୀ ପୂଜା ପୁରା ତେର ଦିନ ହୁଏ ଆମର ଏଇଠି। ହଁ ଲକ୍ଷ୍ମୀ ପୂଜା ବସାଣିି ପୁରା। ବସାଣି ଯେ ପୁରା ବହୁତ ବଡ ଆକାର ର ହଏ।
ହୁଁ ହୁଁ ହଉ କେବେ ଯାଇକି ଗୋଟେ ବର୍ଷ ଆପଣଙ୍କ ଗାଁ ପାଖରେ ଯାଇକି ଦେଖିକି ଆସିବୁ ଘର ପରିବାର ନେଇକି ଯିବୁ। ଆଉ ଆପଣ ବି ଆସିକି ଆମ ହଁ ଦଶହରା ଦେଖିକି ଯିବେ ଗାଁ ବୁଲିକି ଯିବେ ଆମେ ବହୁତ ଖୁସି ହବୁ ।
ହଁ।
ହଁ ଆଉ ସାଙ୍ଗ କଣ କେମିତି ଆଗାମୀ ଯୋଉ ଦଶହରା ଆସୁଛି ତା ପାଇଁ କେମିତି କଣ କରିବେ ଆୟୋଜନ କରିବେ?
ଦଶରା ତ ଆୟୋଜନ ଅଛି ବହୁତ ଏବେ। କିନ୍ତୁ ରଥଯାତ୍ରା ପାଇଁ ଆୟୋଜନ ଚାଲିଛି ମନ୍ଦିର ପାଖରେ ରଥପଥ ହେଲାଣି ତିଆରି ହେଲାଣି ଏଠି। ରଥଲାଣି ରଥ। ଥ ସରିଲେ ଦଶହରା ଅଛି ଆଉ ଦେଖିବା ଆଉ ଦଶରା ତ ପୁରା ଫେମସ ଆଉ।
ଯାତ୍ରା ବି ଆସିୁଛି ନା କାହିଁକି ନା ଆମର ଆଷାଢ ଶ୍ରାବଣ ମଝିରେ ପଡିଯାଉଛି ରଥଯାତ୍ରା। ତିନି ଠାକୁର ବାହାରକୁ ଆସିବେ। ଭକ୍ତଙ୍କୁ ଦର୍ଶନ କରିବା ପାଇଁ ଆଉ।
ହ ରଥଯାତ୍ରାରେ ରଥ ତିଆରି ହେଲାଣି। ଅଧା ହେଇଗଲାଣି ପୁରା।
ହଁ ଆମର ଅକ୍ଷୟ ବ ତୁତୀୟା ଟୁତ। ତ କାମ ସେ ରୁହେ। ତାପରେ ର ରଥଯାତ୍ରା ଆମର ବି ଏଇଠି ଦୁଇ ଜାଗାରେ ହୁଏ ଆଉ ଆଉ ସାହିରେ ଗାଁ ରେ ତ ଛୋଟ ଛୁଆ ମାନେ କୁନି ରଥ ତିଆରି କରିକି ରାସ୍ତା କୋଡରରେ।
ପୁରା ଦଶଟା କି ବାରଟା ଜାଗାରେ ହୁଏ ରଥଯାତ୍ରା। ମାନେ ଛୋଟ ପୁରା ଛୋଟଟୁ ଯ ପୁରା ବଡ ରଥ। ପର୍ଯ୍ୟନ୍ତ ଦଶଟା ବାରଟା ଜାଗାରେ ହୁଏ ଏଠି ମାନେ କଣ କହିଲେ ଏଠି ରଥଯାତ୍ରା ହେଲେ ବି ଛୁଆଙ୍କର ଡ୍ରେସ ତିଆରି ହବ ସବୁ ମାନେ ସମସ୍ତେ ନୂଆ ପିନ୍ଧିବେ।
ହଁ ସେଇଟା ତ ଆହୁରି ଭଲ କଥା। ନୂତନ ବସ୍ତ୍ର ପିନ୍ଧିଲେ ଗୋଟେ ନୂଆ ନୁଆ ଲାଗେ ଭଲ ଲାଗେ ଆଉ।
ହଁ ସମସ୍ତଙ୍କ ପାଇଁ ନୂଆ ହବ ଘରେ ତାଙ୍କର ବନ୍ଧୁ ବାନ୍ଧବ ଏପଟେ ଆସନ୍ତି ସବୁ ରଥଯାତ୍ର ରେ।
ହଁ।
ବଡ ଆକାରରେ ହୁଏ ରଥଯାତ୍ରା ବି ଏଠି ସବୁ ପୂଜା ପର୍ବ ବଢିଆ ହୁଏ।
ହଁ ସେଇଥି ଆଉ ରଥଯାତ୍ରା ଦିନ ତ ଆମ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବାହାରକୁ ଆସିକି ରଥରେ ବସିକି ଯିବେ ମାଉସୀ ଘରକୁ ମାଉସୀ ଘରେ ନଅ ଦିନ ରହିକି ପୁଣି ଫେରିବେ ପୁଣି ସେଟାକୁ ଆମେ କୁହନ୍ତି
ବାହୁଡା ଯ।ତ୍ରା।
ହଁ ସେଠି ବି ବହୁତ ଲୋକ ସଂଖ୍ୟା ହୁଅନ୍ତି ସେଠୀ ଟାଣନ୍ତି ଆଉ ଯୋଉମାନେ ଆମର ପୁରୀ ବଡ ରଥଯାତ୍ରାକୁ ଯାଇ ନପାରନ୍ତି ଗାଁ ଗହଳିରେ ଯୋଉ ଯାତ୍ରା ହୁଏ ସେଠି ବି ସେମାନେ ଆନନ୍ଦ ନିଅନ୍ତି। ଆଉ ଆମର ତ ହେଲା
ପୁରା ଗୋଟେ ଗାଡି ପୋଲିସ ପୁରା ଫୁଲ ଆସିବେ ରଥଯାତ୍ରା ହେଲେ ଏଠି ବେଶୀ ଟିକେ ମାନେ ଲୋକ ହୁଅନ୍ତି ତ ପୋଲିସ ଟା ପୁରା ଗୋଟେ ଗାଡି ପୁରା ଫୁଲ।
ହଁ ଭିଡ ଯାକ ଜମା ଯୋଉଠି ସେଇଠି ପୋଲିସ ନିହାତି ରହିବା ହିଁ ଆବଶ୍ୟକ ।ଆଉ ରଥ ଯାତ୍ରା ତ ଏତେ ବଡ ଯାତ୍ରା ଯେ ପୁରା ଦେଶରେ ତାର ନାଁ ଚର୍ଚ୍ଚା ରହିଛି ବିଦେଶରେ ବି ରଥ ଯାତ୍ରା ମାନୁଛନ୍ତି ଏବେବି
ନାଇଁ ନାଇଁ ଆମର ହିନ୍ଦୁ ମାନଙ୍କର ଯୋଉ ରଥଯାତ୍ରା ଆମ ରଥଯାତ୍ରା ଟା ତ ବର୍ଷକୁ ଥରେ ହବ। ହେଲା କି ସନାତନ ଧର୍ମର କିନ୍ତୁ ଏ ଯୋଉ ଇସ୍କନ ଇସ୍କନ ବାଲା ଯୋଉ କରିଦଉଛନ୍ତି ରଥଯାତ୍ରା ସେ ସବୁବେଳେ ମନ ଇଚ୍ଛା ରଥଯାତ୍ରା କରୁଛନ୍ତି ଯେ ବହୁତ କମ୍ପ୍ଲେନ ହଉଛି। ଇସ୍କନ ବାଲା ମନ ଇ ଇଛା କରୁଛନ୍ତି ଏଟା ବି ଗଭର୍ଣ୍ଣମେଣ୍ଟ ବି ଓଡିଶା ବେଶୀ ଓଡିଶା ଗଭର୍ଣ୍ଣମେଣ୍ଟ ଧରିଛି, କାହିଁକି ସେମାନେ ଏମିତି ମନ ଇଚଛା କରୁଛନ୍ତି ଓଡିଶା ଲୋକଙ୍କୁ ମାନେ ବହୁତ ଖରାପ ବ୍ୟବହାର ସେମାନେ ଦେଖଉଛନ୍ତି ଇସ୍କନ ବାଲା।
ଆଛା ଆଛା।
ରଥଯାତ୍ରା ହଉଛି କେବଳ ଆମ ଜଗନ୍ନାଥ ଙ୍କର । ବର୍ଷକୁ ଥରେ, ଥରେ କିନ୍ତୁ ସେମାନେ ସେମାନେ କିନ୍ତୁ ତାଙ୍କର ବର୍ଷକୁ ମନ ଇଚ୍ଛା ତାଙ୍କର କହୁଛନ୍ତି ରଥଯାତ୍ରା ସେମାନେ।
ହଁ ଭଗବାନଙ୍କୁ ଯିଏ ଯେମିତି ପୂଜା କରୁଛନ୍ତି ଆଉ ଆମେ ଆଉ କାହା କଥାର ଆଉ ଇଏ କରିପାରିବା କି? ଆମର ଯେମିତି ଚାଲିଛି ଭଗବାନ ସେ ନିଜେ ଦେଖୁଛନ୍ତି ଉପରେ ଥାଇକି ଆଉ, ହଉ ସାଙ୍ଗ ମୋର ଟିକେ ଏବେ ଅଲଗା ଗୋଟେ କଲ ଆସ ସେ ମୁଁ ତମକୁ କିଛି ସମୟ ପରେ ଫୋନ୍ କରିବି ଆଉ।
ହଉ ଠିକ ଅଛି।
କିଛି ସାଙ୍ଗ ହାଁ?
ହଁ ହଁ।